ହ୍ୟାଲୋ ବନ୍ଧୁ ନମସ୍କାର କଣ କରୁ ଉଠିଲନି ନା? ମୁଁ ବର୍ତ୍ତମାନ ଚା ପିଇସାରି
ହଁ ବର୍ତ୍ତମାନ ଆମକୁ ପଚାରୁଛ ଆଉ ଆମକୁ ଗୁରୁତର ଦବାକୁ ସମୟ ବି ଦଉନା
କ'ଣ?
ଆମକୁ ପଚାରୁଛ କଣ କରୁଛ ଆମକୁ କହିବାକୁ ସମୟ ବି ଦଉନା।
ହଁ ମାନନ୍ତି ସେ ହଉ କୁହ କୁହ ନାଇଁ ଉପର ଠାଉରିଆ ନୁହେଁ ମୁଁ ଟିକେ ଟିକେ ଯୋଉ ସେ ଯୋଉ ବୋତଲଟି ସଜାଡୁଥିଲି ତ ସେଥି ଯୋଗୁ ମତେ ଦୂରେରେ ଥିଲା। ତେଣୁ ମୁଁ କିଛି ନ ନାଁ ଅସୁବିଧା ହଉଥିଲେ।
ଆଚ୍ଛା ଆଛା ଆଚ୍ଛା ହଁ ନାଇଁ ଆମେ ବି ସେଇ ସନ୍ଧ୍ୟା ସମୟ ଏକା ଚା ପିଇଲୁ ଆଉ ସହା ପିଇକିନି ଆସିଲୁ ମୁଢ଼ି ଦିଟା ଚୋବେେଇଦଲି
ଆଚ୍ଛା।
ହଁ ଆଉ କଣ କୁହ? କଣ କଣ କଣ?
କୁହ କଣ ଖର୍ଚ୍ଚ କଣ?
କଣ ସବୁ ପଢ଼ୁଛ କଣ ଏବେ
ପଢୁଛ ତ ମୁଁ ଦର୍ଶନ ଶାସ୍ତ୍ର ବର୍ତ୍ତମାନ ପଢୁଛି। ଦର୍ଶନ ଶାସ୍ତ୍ର ବିଷ
ଉ ଦର୍ଶନ ଶାସ୍ତ୍ରରେ ଆଚ୍ଛା ଆଚ୍ଛା ଭଲ ହେଲା ଆଉ। ଦର୍ଶନ ଶାସ୍ତ୍ର ଉପରେ ମୋର ଭାରି ଆଗ୍ରହ ବୁଝିଲ ନା। ମନୁଟା ଛୁଆ ବେଳୁ ଗୋଟେ ଆଗ ଆଗ୍ରହ ରହିଛି କିନ୍ତୁ ଏଇଆ ମୁଁ ତ ଅଲଗା ଲାଇନରେ ପଶିଗଲି ଆଉ ଘରେ ମତେ ଅଲଗା ପାଠ ପଢିବାକୁ କହିଲେ ଆଉ କଣ ଟିକେ ଦଶ ଦର୍ଶନ ଶାସ୍ତ୍ର ବିଷୟରେ ମତେ ଟିକେ ଧାରଣା କଣ ଧାରଣା ଟିକେ ଦେଲେ କଣ ପଢ଼ିଛନ୍ତି କଣ?
ଆଚ୍ଛା ଦର୍ଶନ ଶାସ୍ତ୍ର ସେମିତି ତ ଦେଖିବାକୁ ଗଲେ ତାନାଗି ବହୁତ ସମୟ ଦରକାର କରିବା ପାଇଁ ତଥାପି ମୁଁ ବହୁତ
ହଁ ନାଇଁ କୁହନ୍ତୁ ଆମର ସମୟ ଅଛି ଆଜି ଛୁଟି ଦିନ କଣ କରିଆ।
ଆଚ୍ଛା ଅଚ୍ଛା। ଦର୍ଶନ ପଢିବାକୁ ହେଲେ ଦର୍ଶନ ପୂର୍ବରୁ ଆମକୁ ସମାଜ ଶାସ୍ତ୍ର ବିଷୟରେ ଜାଣିବାକୁ ପଡିବ। ସମ ସମାଜଶାସ୍ତ୍ର ପଢ଼ିବା ପୂର୍ବରୁ ଆମକୁ ସମାଜ କଣ ଜାଣିବାକୁ ପଡିବ ସମାଜ ବିଷୟରେ ପ ପ ଦିସପ ପଢ଼ିବାକୁ ହେଲେ ଆମକୁ ପ୍ରଥମେ ଗୋଟେ ମଣି ର ଚିନ୍ତାଧାରା କେମିତି କାମ କରିଛି। ସେ ବିଷୟରେ ଜାଣିବା ପଡିବ ଭୌତିକ ଆଉ ମାନସିକ କେମିତି ମଣିଷର ଚିନ୍ତାଧାରା କେମିତି କାମ କରୁଛି ତା ବିଷୟରେ ଜାଣିବାକୁ ପଡିବ।
ହଁ।
ହେଲା କିି ମଣିଷ ତ। ମଣିଷ ପ୍ରଥମେ ଯୋଉ ଆଜି ଆମେ ଯଉ ଯୋଉ ଯେକୌଣସି ସମାଜ ଦେଖୁଛେ ଆଉ ଯେକୌଣସି ଅନୁଷ୍ଠାନ ଦେଖୁଛେ- ତାହା ହଉଛି- ଗୋଟେ ବୈଜ୍ଞାନିକ ଜିନିଷ ତାକୁ ଏମିତି ଗଢ଼ା ଯାଏ ନାହିଁ। ବିନା ବିନା ବି- ଅନୁଷ୍ଠାନିକରେ ବିନା ସମାଜରେ ମଣିଷ ରହିପାରିବ ନାହିଁ। ତେଣୁ ଏଗୁଡା ହେଉ- ପ୍ରାକୃତିକ ଜିନିଷ ଆଉ ବୈଜ୍ଞାନିକ ଜିନିଷ। ବୈଜ୍ଞାନିକ ଜିନିଷ କେମିତି?
ମଣିଷ ଏକ ସାମାଜିକ ପ୍ରାଣୀ।
ଆଚ୍ଛା ହଁ ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷ ପ୍ରଥମେ ରହୁଥିଲା ଜଙ୍ଗଲରେ। ଜଙ୍ଗଲରେ ରହୁଥିଲେ। ଜୀବ ମାଲ- କଞ୍ଚା ଖାଉଥିଲା। ପରବର୍ତ୍ତୀ ସମୟରେ ସିଏ ଚାଷ କଲା। ଚାଷ କରିବା ପୁର୍ବ ରୁ ସେ ଯୋଉ ଜୀବ ମାରି ଖାଉଥିଲା ସେ ବଞ୍ଜାରା ହେଇକିନା ବୁଲୁଥିଲା। ସେଠୁ ସେ ଜାଗାକୁ ସେଠୁ ସେ ଜାଗାକୁ ଯୋଉଠି ମିଳିଲା ଯା ଵା ଯାଉ ଜୀବନ ଯାପନ କରି ଲା। ଯାଇ ଯେତେବେଳେ ମଣିଷ କୃଷି କରିବା ରମ୍ଭ କଲା ତେଣୁ ଯେତେବେଳେ କୃଷି କଲା ତାକୁ ବ୍ୟବସ୍ଥିତ ହେଇ ଗୋଟଏ ଜାଗାରେ ରହିବାକୁ ପଡିବ। ଇଁଲା ଯେତେବେଳେ ତା ଗୋଟେ ଜାଗାରେ ରହିବାକୁ ପଡିବ ତେଣୁ ସ ସେ ଜିନିଷ ଟାକୁ ଯଦି ବ୍ୟବସ୍ଥିତ ନ କରିବ ତେଣୁ ସେ ରହିପାରିବ ନାହିଁ। କାରଣ ସିଏ ଯେତେବେଳେ ସେ କଷ୍ଟ କରି ନା ଧାନଟି ଉତ୍ପାଦନ କଲା ସେ ଶୋଇଥିବା ଅବସ୍ଥାରେ ତାକୁ ଜଣେ କିଏ ମାରି ଦିନା ତା ଧାନଟିିକକୁ ନେଇଯିବ।
ହଁ।
ବୁଝି ହାଉଛି ତେଣୁ ଏଇଟା ହଉଛି ମଣିଷର ଏଇଟା ହଉଛି ପ୍ରାକୃତିକ ଜିନିଷ ଭୟ ଆଲା ଭୟ ଏଇଟା ଆଜି ପ୍ରାପ୍ତ ଏକୁଟିଆ ହେଇଯାଇଥିଲା ତେଣୁ ମଣିଷ ଯଦି ସମାଜ ତେର ରୁ ଆରମ୍ଭ ହେଲା। ସମସ୍ତ ତ ତିଆରି ହେଲା ଆରମ୍ଭ ହେଲା। ତେଣୁ ସମାଜ ବିଭିନ୍ନ ଜେଗା ଆ ବିଭିନ୍ନ ଦେଶ ଆ ବିଭିନ୍ନ ଦେଶ କାଳ ପରିସ୍ଥିତି ଅନୁସାରେ ପ୍ରତ୍ୟେକ ସମାଜ ନିଜ ନିଜର ନିୟମ କାନୁନ ସବୁ ତିଆରି କଲେ।
ହୁଁ ପ୍ରଥମେ ତ ମଣିଷ ଆମର ସେ ସେ ଯେଉଁ ଚାଷ ଶିଖିବା ପୂର୍ବରୁ ଏଇ ସିଏ ହଠାତ୍ ହିଁ ଶିଖିଥିଲା ଚାଷ ମଣିଷ। ଚକର ବ୍ୟବହାର ଶି କିଲା
ଆଚଛା
ହଁ ତାପରେ ଚାଷ ସି ହଠାତ ଦିନେ ଚାଷର ଆବିଷ୍ ବିଷ୍କାର ତାପରେ ସେ ଧୀରେ ଧୀରେ ବ୍ୟବସ୍ ଚିତ ହେଲା ପ୍ରଥମେ ତ ସିଏ ଛାଲ ପିନ୍ଧୁଥିଲେ ଗଛର ଛାଲ କି ସଭ୍ୟ ନଥିଲେ
ଆଚ୍ଛା
ଆଗେ ତ ଏଗୁଡା ଆସିଲା ତାପରେ ଆମର ମଣିଷ ପ୍ରଥମ ବ୍ୟବସ୍ଥିତ ହେଲା ପରେ ତାପରେ ଅଲଗା ଜିନିଷ ସବୁ ଆସିଲା ଦସ
ଆ ଆ ହଁ ଦର୍ଶନ ଶାସ୍ତ୍ରକୁ ଏବେ ଆମେ ଦର୍ଶନ ଶାସ୍ତ୍ର ତେବେଳେ ଯିବା ମଣିଷ ଚାଷ କଲା ସମାଜ ବେ ଅବସ୍ଥିତ ହେଲା। ଯେତେବେଳେ ମଣିଷ ତମେ ଏଇନା ବସିକି କଥା କଣ ପାଇଁ ହଉଛ ତମର ରାତିରେ କଣ ଖାଇବା ତମର ଚିନ୍ତା ଅଛି କି?
ନାହିଁ।
କାଲି କଣ ଖାଇବ ଚିନ୍ତା ଅଛି କି?
ନାହିଁ
ତିନି ମାସ ପରେ କଣ ଖାଇବ ଚିନ୍ତା ଅଛି କି?
ନା ନା
ତେଣୁ ତମେ ଶାନ୍ତିରେ ବସିନା କଥା ହେଇପାରୁଛ। ଯେତେବେଳେ ମଣିଷରେ ଯେତେବେ ପେଟ ପେଟ ପୂରିବା ଆରମ୍ଭ ହେଇଗଲା ମଣିଷ ଯେତେବେଳେ ବ୍ୟବସ୍ ଢଙ୍ଗ ହେଇଗଲା ମଣିଷର ଖାଦ୍ୟ ଚିନ୍ତା ରହିଲାନି କି କାଲି କଣ ଖାଇବ ତେଣୁ ମଣିଷକୁ କିଛି ଲୋକଙ୍କୁ ଚିନ୍ତା କରିବାର ମଉକା ମିଳିଲା। ଯେତେବେଳେ ସେମାନେ ଖାଲି ବସିକି ତାଙ୍କୁ ଚିନ୍ କରିବା ମୌକା ମିଳିଲା ଏ ଆକା ଯୋଉ ଲାଇ ଆଲୋକ ଚ କଚକ ମାରୁଛି ଇଏ କଣ? ଗୋଟିଏ ଏପରି ଗୋଟେ ଆଲୋକ ବିନ୍ଦୁ ଯେ ପ୍ରତିଦିନ ବାହାରୁଛି ଗୋଟେ ଜାଗାରୁ ବାହାରୁଛି ଆଉ ଗୋଟେ ଜାଗାରେ ପଶି ଯାଉଛି। ଇଏ କଣ ଦିନ ରାତି କଣ? ହେଲା ତାଙ୍କ ଯ ଚିନ୍ତା କରିବାର ମୌକା ମିଳିଲା ତିତ୍ ଚିନ୍ତା କରିବା ସେ ଯୋଉଠୁ ତାଙ୍କୁ ତାଙ୍କର ଯୋଉ ଇନ୍ଦ୍ରିୟ ମାନ ରହିଲା ତାଙ୍କ ଯୋଉ ଇନ୍ଦ୍ରିୟ ରହିଲା ସେ ଇନ୍ ଅନୁସାରେ ସେମାନେ ପ୍ରକୃତିରୁ କିଛି ଜ୍ଞାନ ଆହରଣ କରି ସେ ଜ୍ଞାନ ଆହରଣ ଦ୍ଵାରା ତା ତାଙ୍କର ମସ୍ତିଷ୍କରେ ବିକଶିତ ହଉଛି। ସେଇ ଯୋଉ ଭୌତିକ ଆହରଣ ବଦଳରେ ସିଏ ବ୍ୟବସ୍ଥାକୁ ସମାଜକୁ ସମାଜକୁୁପ୍ ପ୍ରକୃତିକୁ ସମିତିକୁ ପ୍ରଶ୍ନ ପଚାରିବା ଆର ପ୍ରଶ୍ନ ପଚାରିବା ଆରମ୍ଭ କରିବା ଜର ତାଙ୍କୁ କିଛି ଉତ୍ତର ମିଳିଲା କିଛି ଉତ୍ତର ମିଳିଲାଣି ଏ ତ କିଛି ଉତ୍ତର ମିଳିଲାନି ସେ ତାଙ୍କୁ ତାଙ୍କର ଇନ୍ଦ୍ରିୟ ଆଉ ଅନୁଭୂତି ଅନୁସାରେ ସେ ତାର ଗୋଟେ ଗୋଟେ ମାନକ ଉତ୍ତର ରଖିଲେ।
ହଁ।
ଯୋଉଟା କିି ଆମେ ଯୋଉଟା କି ଆମ ଦର୍ଶନର ଶାସ୍ତ୍ରର ବିକାଶ ହେଲା ବୋଲି ଆମେ କହୁ।
ଆଚ୍ଛା। ହଁ।
କୁହ?
ଆଚ୍ଛା ନହିଁ ସେଇଥିପାଇଁ ଆମର ବି ଦେଖିବ ଆମ ଭାରତ ବର୍ଷରେ ପ୍ରାୟ ସବୁ ଉଦ୍ଭାବନ କଲେ ଯେହେତୁ ଦେଖିବ ସବୁ ପାଶ୍ଚାତ୍ୟ ଦେଶରେ ସେମାନେ ଯେହେତୁ ତାଙ୍କ ପେଟଟି ଆଗେ ପୁରିଗଲା ସେମାନଙ୍କୁ ଚିନ୍ତା କରିବାକୁ ସମୟ ମିଳିଲା। ଆମର ପ୍ରଥମେ ସଂଘର୍ଷ କଲେ କଣ ପେଟ କେମିତି ପୁରେଇବା। ଯାହାର ପେଟ ପୁରିନି କାଲି କଣ ଖାଇବେ ଚିନ୍ତା ନାହିଁ ଆଉ ସିଏ ଆଉ ଉଦ୍ଭାବନ ଆବିଷ୍କାର କେଉଁଠି କରିବ? ସେଇଥିପାଇଁ ସେମାନେ ପାସ୍ ଶ୍ଚାତ୍ୟ ଦେଶ ମାନେ ସିଏ ସବୁ। ବେଶୀ ଉଦ୍ଭାବନ ଆବିଷ୍କାର କଲେ ଏବେ ବି କରୁଚନ୍ତି।
ଆଚ୍ଛା।
ହୁଁ।
ଏଇ ଯୋଉ ଏଇ ଯଉ ଏଇ ଯୋଉ ଉଭାବନ କଥା ହେଲା ଆହୁରି କେତେଟା ଜିନିଷ ଆପଣ ମି-ହ ମାନେ ଝାଡି ଦେଲେ ଦେ କୌଣସି ଦେଶରେ ଯେକୌଣସି ଲୋକ ଜନ୍ମ ନେଇଚନ୍ତି ସବୁ
ହଁ।
ତ ସମାଜ ଆଉ ଇଏ ଚିନ୍ତା ଅନୁସାରେ ତାଙ୍କୁ ଗୋଟେ ନି-ନିର୍ଦ୍ଦିଷ୍ଟ କ୍ଷେତ୍ର ଭିତରେ ଚିନ୍ତା କରିବାକୁ ମଉକା ମିଳେ ତା-ତା ଦୂରରୁ ସେମାନେ ଚାହିଁବେ ଚିନ୍ତା କରନ୍ତିନି। ସେମିତି ଜଣେ ଦି ଜଣ କଣ କରନ୍ତିନି? ସେ କଥା ସେଠି ନୁହଁ। ଯେତେବେଳେ ଆମ ପ ପଶ୍ଚିମ ଦର୍ଶନୀ ଭିତରେ ଆମେ ପଡିବା ପଶ୍ଚିମ ଦଶମ ତାଙ୍କର ଟ ବେଳୁ ଜଣେ ଦାର୍ଶନିକ ଥିଲେ। ହେଲା ଆମର ଆମର ଭାରତୀୟ ଦର୍ଶ ଆମ ଭାରତୀୟ ଦ ପୁନଃ ଜନ୍ମ ପରଜ ନ୍ମର ବିଷୟରେ କୁହାଯାଇଚି। କିନ୍ତୁ ତାଙ୍କ ଯେ ଯଉ ଯେକୌଣସି ଦର୍ଶନରେ ପୁନଃ ଜନ୍ମ ପ-ପରଜନ୍ମ ନାହିଁ। ପୁନଃଜନ୍ମ ପର ଜନ୍ମ ନାହିଁ ସିଏ କହିଲେ ଯେ ଆମକୁ ଏ ଗୋଟିଏ ଜୀବନ ମିଳିଚି। ଗୋଟିଏ ଜୀବ ଗୋଟିଏ ଜୀବନ ଯେତେବେଳେ ମିଳିଚି ଗୋଟିଏ ଜୀବନ
ଗୋଟେ ଜୀବନରେ ହିଁ ଆମର ଯାହା କରିବା କ
ଆଚ୍ଛା ଗୋଟେ ଜୀବନ ଯେତେବେଳେ ଉପଭୋଗ କରିବା ଯେତେବେଳେ ପୁଞ୍ଜି ପାତ୍ର ଯେତେବେଳେ ଏଇ ଯୋଉ ତାଙ୍କର ଏଇ ଯୋଉ ଦର୍ଶନ ଶାସ୍ତ୍ରରେ ତାଙ୍କର ପଶ୍ଚିମର ତାଙ୍କର ଗୋଟେ ଦର୍ଶନ ଶାସ୍ତ୍ର ଅଛି ଯେ ପ୍ଲେଟର ପାଦ ଚିହ୍ନରେ ସମ୍ପୂର୍ଣ୍ଣ ପଶ୍ଚିମ ଦର୍ଶନ ଚାଲିଛି। ଗୋଟା ମାନେ ଗୋଟା କାହା ଅଛିି ତାଙ୍କର ହେଲା ସେ ଯେତେବେଳେ ଏଇ କଥା ଅଛି ଯେତେବେଳେ ଏଇ ଯୋଉ ଜ ଅଛି ମାନେ ତେ ମୋଟାମୋଟି ଏଇ ତାକୁ ବିଶ୍ଵାସ କରନ୍ତି। ଆ ପୁଞ୍ଜିିବା ବିକାଶ ହେଲା ଆଉ ପୁଞ୍ଜିବାଦ ଯେତେବେଳେ ବିକାଶ ହେଲା ପୁଞିପାଦ ସମସ୍ତ ଜିନିଷକୁ ବାଣିଜ୍ୟକରଣ କରିବାକୁ ଆରମ୍ଭ କଲା। ଯେତେବେଳେ ବାଣିଜ୍ୟ କରଣ ଆରମ୍ଭ ଯେତେବେଳେ ଜଣେ ଯେତେବେଳେ ଲାଭ କମେଇବାକୁ ଚାହିଁବ। ସେ ବିଭିନ୍ନ ବଳ ପଣ କରିବାକୁ ଚାହିଁବ। ହେଲା କି ଯ ଉଦ୍ଭାବନ କରିବାକୁ ଚାହିଁବ ମାନେ ବିଭିନ୍ନ ପ ଜାଗାରେ ହାତ ମାରିବ। ତେଣୁ ସେ ସେଠି ବି ବିଜ୍ଞାନର ଉଦ୍ଭାବନର ଅଧିକା ଜିନିଷ ଆବିଷ୍କାର ହେଲା।
ହଁ ନାଇଁ ତାଙ୍କୁ କ୍ଷେତ୍ର ବି ମିଳିଲା କିନ୍ତୁ ପ୍ରଥମ କଥା ଏଇଟା ବି ରହୁଛି ନାଁ
ହଁ।
ସେମାନେ ଆମେ କଣ ଆମେ ତ ଫାଷ୍ଟ ପରାଧୀନ ଥିଲୁ ଆମେ ସ୍ଵାଧୀନ କେମିତି ହବୁ ନାଇଁ ଏଇଟା ତ ପୂର୍ବ କଥା ପର କଥା ଛାଡ଼ ମୁଁ ଆଗକୁ କହୁନି ମୁଁ ଆଗ କଥା କହୁଚି
ହଁ।
ପତ୍ର ଠିକ୍ କଥା କହିଲେ କାରଣ ପ୍ରଥମେ ତ ସେମିତି କିଛି ନଥିଲା ନାଁ ଛେମେ ପ ତ ଇ ସମେ ତ ସମାନ ଥିଲେ ମଣିଷ ସମାନ ଥିଲା। କ୍ଷେତ୍ର ଗୋଟେ ରହୁଛି ଆଛି ଗୋଟେ ଇଏ ରହୁଛି ଆମର ଭୌଗୋଳିକ କାରଣ ବି ରହୁଛି କାହିଁକି ଜଣେ କଣ ଆବିଷ୍କାର କଲା ଉଦ୍ଭାବନା କଲା। ତା ସହିତ ଆବଶ୍ୟକତା ବି ଇ ରହୁଛି।
ବହୁତ ସାରା ଜିନଷ ବ ଭ ଭୋ ବହୁତ ସାରା ବହୁତ ସାରା ଜିନିଷ ରହୁଛି। ହେଲା କି? ଆଉ ଜଣେ ଗୋଟେ ଫେମସ ଶୋଷିଓ ସମାଜ କହିଛ ତାଙ୍କ ନା ନା ମୋର ମନ ପଡୁନି ସିଏ କହିଥିଲ ଭାରତ ତ ଗୋଟେ ଏମିତିଆ ଦେଶ ଏଇଠି ଆଜି ତମେ ଯାହା ଦେଖୁଛ ପଶ୍ଚିମରେ ଉଦ୍ଭାବନ ହେଇଛି। ତା ଭାରତରେ ଉଦ୍ଭାବନ କରିବା ପାଇଁ ଯଥେଷ୍ଟ ମୌକା ଥିଲେ ମଧ୍ୟ ଭାରତ ଏଇଥିପାଇଁ କରିପାଇଲାନି ତ ଭାରତରେ ଏଥି ଅ ଏଇ ଯୋଉ ଆମର ଯୋଉ କଣ? ତ ହଁ ଧ ହଁ ଧ ଅଛି ବୋଲି ତେଣୁ ଭାରତ କରିପାରିଲା ନାହିଁ।
ହଁ ହଁ।
ହଁ ତ ଅଛି ବୋଲି ଭାରତ କରିପାରିଲେନି କାରଣ ସଏ କ କୁହନ୍ତି ଯେ ଗୋଟଏ ଜନ୍ମ ମିଳୁଛି। ଗୋଟିଏ ଜନ୍ମ ମିଳିଛି ଇଏ କରିବା ସେଉ କରିପାରିଲା ନାଇଁ
ହଉ ହଉ ଆମେ ପୁଣି ପୁନର୍ବାର ଆଲୋଚନା କରିବା ଠିକ ଅଛି ଏ ବିଷୟରେ
କରିବା ଆଉ ହେଲେ କି ଆ ଆଲୋଚନା କଲା ଆଗକୁ
ହଁ ଆମେ ହଁ ଆଜ୍ଞା ଆଜ୍ଞା ଆମେ ଏଇଠୁ କରିବା ହଁ ଠିକ ଅଛି ହଁ ହଁ ହଁ।